ହାଲୋ।
ହୁଁ ହାଲୋ।
ଭଏସ୍ ଯାଉଚି?
ହୁଁ- ହୁଁ।
ଆଉ କଣ କରିଥିଲେ?
ଉଁ- ବସିଥିଲି ଖାଇକି ଆଉ।
ଆଉ କଣ ଖାଇଲେ? ମୁଁ ବି ଏଇ ଲାଇନ୍ ଆସିଲା ଚାର୍ଜ ନଗେଇକି କଥା ହଉଚି। ସେ ବର୍ଷା ଦିନ ତ ଲାଇନ୍ ପୁରା ପଳଉଚି ସବୁବେଳେ। ନେଟୱାର୍କ୍ ବି ତ ସେ ଜାଗାରେ ନାହିଁ।
ହୁଁ।
ଛାତ ଉପରେ ଆସିଲେ କଥା ହେବ ନ ହେଲେ ନାଇଁ ନେଟୱାର୍କ ନାଇଁ। କଲ୍ ଲାଗୁନି ଟୋଟାଲ୍।
ଏଇ ବା ବର୍ଷା ପାଇଁ ଅସୁବିଧା ହଉଚି।
ହୁଁ କଣ କଣ ଖାଇଲେ?
ହୁଁ ଭାତ, ଡାଲି ଆଉ ବାଦାମ୍ ଚୁରା ଆଉ ଆମ୍ବ ଆଉ କଲରା ଚିପ୍ସ୍।
ଆଉ ମୁଭି ଦେଖିଲେ ଭଲ୍- ଭଲ ନାଗୁଚି ଆପଣଙ୍କୁ?
କଣ କହିଲେ?
ମୁଭି ଦେଖିବାକୁ ଭଲ ନାଗୁଚି ଆପଣଙ୍କୁ?
ହୁଁ ସେତେ ଦେଖେନି ଆଉ ଅଳ୍ପ ଦେଖେ ଆଉ।
ବଧେ ତା ପାଇଁ ଦେଖୁନାହାନ୍ତି।
କଣ୍ କହିଲେ?
କଲେଜ୍ ଅଛି ନା ତା ପାଇଁ ଦେଖ୍
ହୁଁ- ହୁଁ -ହୁଁ ଟାଇମ୍ ହିଁ ହଉନି ନା ହେତିପାଇଁ।
ମତେ ଭଲ ଲାଗେ ସବୁ ମାନେ ଏ ସେ ରହୁନି ଉଁ ଏକ୍ସାଇଟେଡ୍ ମୁଭି ସବୁ ସସ୍ପେନ୍ସ୍
ଉଁ- କେତେ କଣ ମୁଭି ଦେଖିଲେଣି?
ମୁଁ ସବୁ ଯାହା ନୂଆ ବାହାରୁଚି ୱେବ୍ ସିରିଜ୍ ମୁଭି ସବୁ ଦେଖୁଚି।
ଉଁ -ହୁଁ। ଆଉ କୁଆଡେ ବୁଲାବୁଲି କରୁନାହାନ୍ତି।
ଆଜ୍ଞା। କଣ ହେଲା? ହାଲୋ।
ହାଲୋ।
ହେଲୋ।
ହାଲୋ- ହାଲୋ।
ହଁ କୁହନ୍ତୁ।
ମୁଁ କହିଲି ଆଉ କୁଆଡ଼େ ବୁଲାବୁଲି କରୁନାହାନ୍ତି।
ନା ଏବେ ଆଉ କୋଉଠି ବୁଲିବାକୁ ଯାଉନାହାନ୍ତି ଯିବୁ ପରେ ଏବେ ତ ବର୍ଷା ହେଇଗଲାଣି ନା। କୋଉଠି ବୁଲିବାକୁ ଯାଇପାରିବୁନୁ। ସବୁ ଜାଗାରେ ତ କାଦୁଅ କାଦୁଅ ହେଇଯାଇଛି। ଆଜି ତ ହାଟ ବି ଅଛି ହାଟକୁ ବି ଯିବାର ଅଛି।
ଉଁ ହୁଁ।
ତ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ମୋମୋଜ ବହୁତ ଭଲ ଲାଗେ ଆଉ ବିରିୟାନୀ। ଆପଣଙ୍କୁ କଣ ଭଲ ଲାଗେ?
ମୋତେ ବିରିୟାନୀ ବହୁତ ଭଲ ଲାଗେ।
ବିରିୟାନୀ ସବୁର ଫେବରେଟ୍।
ହୁଁ।
ଉଁ ବିରିୟାନୀ ମାନେ ଗୋଟେ ଏ ଏ ଏସବୁ ମାନେ ଜିନିଷ କିଛି ସବୁ ଖାଇପାରିବି।
ହୁଁ।
ସବୁ ଦିନ ବି ଖାଇପାରିବି।
ନାଁ ସବୁଦିନ୍ ଖାଇଲେ ପାଟି କଣ ହେଇଯିବ।
ନାଁ ମୁଁ ଖାଇଦେବି ସବୁ ଦିନ୍। ଆଉ କଣ ନେଇକି ପଢୁଛନ୍ତି?
ମୁଁ ବିଟେକ୍ କରୁଛି। ଆପଣ?
ମୁଁ ଏବେ ଘରେ ଅଛି।
ଉଁ ହୁଁ।
ମେହେନ୍ଦି କାମ କରୁଛି ଟିକେ ଟିକେ। ଘରେ ଅଛି।
ଆଉ କୁଆଡେ ବୁଲିବା ପାଇଁ ଭଲ ଲାଗେ?
ଅ ମତେ ମାନେ ନଦୀ ଗୁଡା ବହୁତ ଭଲ ଲାଗେ ବୁଲିବାକୁ। କେବେ ଯାଇନି ପୁରୀ ପାରାଦ୍ୱୀପ୍ ଏ ସବୁ ଯାଇନି କେବେ।
ଯାଆନ୍ତୁ ବୁଲନ୍ତୁ ବହୁତ ଭଲ ଲାଗିବ।
ରିଲ୍‌ସି ଦେଖିକି ଭଲ ଲାଗେ। ମୋ ଭଏସ୍‌ କିଲିୟର ଆସୁଛି?
ହଁ ହଁ।
ନେଟୱର୍କ ନାହିଁ ନା।
ନାଁ ନାଁ କ୍ଲିୟର ଅଛି।
ଆଉ ଘରେ ସବୁ କେମିତି ଅଛନ୍ତି ଘରେ କିଏ କିଏ ଅଛନ୍ତି?
ଘରେ ବାପା ମା ଦାଦା ଖୁଡ଼ି ଜେଜେମା।
ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା। ଆପଣଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି ବୋଉ ନାହିଁ ବୋଉ ଯାଇଛି ମାମୁଁ ଘରକୁ ଆସିବ କୋଉ ଦିନ।
ହୁଁ ହୁଁ।
କହୁଥିଲା ଆସିକି ନେଇଯିବୁ। ଘରେ ମୁଁ ଆଉ ବଡ ଭଉଣୀ ଆସିଛନ୍ତି ସେ ଜମିିନ୍ ନେଇଛନ୍ତି ନା। ସେ ରେଷ୍ଟ୍ରି ପାଇଁ ଆସିଛନ୍ତି କୋଉଦିନ ହେବ ରେଷ୍ଟ୍ରି? ତାପରେ ସେ ଯିବେ।
ଉ ହୁଁ।
ହଉ ଆପଣ ଯାଉନାହାନ୍ତି ବୁଲିବାକୁ? ମତେ ରୋଷେଇ କରିବା ବହୁତ୍ ଭଲ ଲା
ନା ମୁଁ ଯାଇନି କୁଆଡେ ବୁଲାବୁଲି କରିବା ଯାଇଥିଲୁ ଦଶ ଦିନି ତଳେ ପୁରୀ ଆଉ।
ଉଁ ହୁଁ। ପୁରୀ ବଢିଆ ଜାଗା ମତେ ବହୁତ୍ ଭ ମୁଁ ଗୋ ଟେ ଦିନ ବି ଯାଇନି ଯିବି କୋଉ ଦିନ ତ ଶୀତ ଦିନେ ସବୁ ଯିବି।
ହୁଁ ପୁରୀ କିଛି ନାଇଁ ଶୀତ ଦିନେ ଖରାଦିନେ ଚଳିବ।
ବର୍ଷା ଦିନେ ତୁ ଯାଇପାରିବୁନି ନ
ନା ବର୍ଷା ଦିନେ ବର୍ଷା ସବୁବେଳେ।
ସବୁବେଳେ ତୁମର୍ ଆଉ
ତ ଆପଣଙ୍କୁ କଣ ଭଲ ଲାଗେ ଫାଷ୍ଟଫୁଡ୍ ରେ ଖାଇବା ପାଇଁ ମୋମୋ ଛଡ଼ା?
ଚାଉମିିନ୍ ସବୁ ଭଲ ନାଗେ ରୋଲ ଚାଉମିନ୍ ସବୁ। ଖାଲି ଫ୍ରାଏଡ୍ ରାଇ ଭଲ ଲାଗେନା ସିଏ ମତେ କେବେ ବି ଖାଇବିନି ମୁଁ।
ହୁଁ।
ଖାଇନି କେବେ। ଆଉ ସବୁ ବଢିଆ ନାଗେ ଆପଣଙ୍କୁ କଣ ଭଲ ନାଗେ ଚାଇନିଜ୍ ଇଣ୍ଡିଆନ୍?
ହୁଁ ମତେ ସେଇ ରୋଲ୍ ଭଲ ଲାଗେ ଶୂର୍ମା ରୋଲ୍ ଭଲ ଲାଗେ।
ହଁ ସବୋର୍ ମନା
ହୁଁ।
ସାଲେପୁରୁ ରେ ଗୋଟେ ଇଏ ଅଛି ପୁରା ଫେମସ୍ ଟା।
ହୁଁ ଜାଣିଛି ସେ ଯୋଉ ପୋର ଏଠି ତ ଫିଲ୍ମ ହଲ୍ ପାଖେରେ।
ହଁ ହଁ। ଆଉ ଗୀତ କଣ ଭଲ ନାଗେ?
ମୁଁ ସେମିତି କିଛି ନାଇଁ ଯୋଉଟା ହେଲେ ଚଳିବ ମତେ ଭଲ ଲାଗେ ସେମିତି ଅଯୟ ସିଂ ଆଉ।
ସବୁୁର ଫେବରେଟ ସିଙ୍ଗର ଟା।
ହୁଁ। ଆପଣଙ୍କୁ କଁ ଭଲ ଲାଗେ?
ମତେ ସ୍ୟାଡ୍ ସଙ୍ଗ୍ ବହୁତ ଭଲ ଲାଗେ।
ସ୍ୟାଡ୍ ସଙ୍ଗ୍
ହଁ ସବୁବେଳେ ସ୍ୟାଡ୍ ସଙ୍ଗ୍ ଉ। ଶୁଣିଲେ ଭଲ ନାଗେ ମାନେ ଖୁସି ବି ଥିବି ସ୍ୟାଡ୍ ସଙ୍ଗ୍ ଶୁଣିବି ଦୁଃଖ ବି ଥିବି ସ୍ୟାଡ୍ ସଙ୍ଗ୍ ଶୁଣି
ଆଡିକ୍ ଟେଡ୍ ହେଇଗଲେଣି ଆଉ।
ଆଜ୍ଞା।
ମୁଁ କହିଲି ଆଡିକ୍ ଟେଡ୍ ହେଇଗଲେଣି ସ୍ୟାଡ୍ ସଙ୍ଗରେ ଉ।
ହଁ ମୁଁ ଘର କାମ ବି କରୁଥିବି ସ୍ୟାଡ ସଙ୍ଗ ଲଗେଇ।
ଆଉ ଆପଣ ଛୋଟ ଦିନ ଛୋଟବେଳେ କଣ କରୁଥିଲେ କଣ ନାହିଁ କିଛି ସ୍ମୃତି?
ମାନେ ଉଁ ଦୁଷ୍ଟ ଥିଲି ମୋ ବଡ ଭଉଣୀ ସି ଆଉ ମୁଁ ପ୍ରଥମ ଶ୍ରେଣୀରେ ପଢ଼ ଥିଲି ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ମୁଁ ମାନେ ସେଠି ବସିବିନି ମୁଁ କହିବି ମୁଁ ଭଉଣୀ ସାଙ୍ଗରେ ବସିବି। ମୁଁ ଯାଇକି ସେଥି ସବୁବେଳେ ସବୁଦିନେ ସେଠି ବସିବି ପାଟି କରିବେ ସା ଗୋଟେ ସାର୍ ଥିଲେ ମୋତେ ମୁଁ ବହୁତ ତାଙ୍କୁ ଠାରୁ ଡରୁଥିଲି। ବହୁତ ମାନେ ଏବେ ବି ଡରୁଛି। ସେ ଏବେ ରିଟାୟାର ହେଇଗଲେ। ହୁଁ ମୁଁ ତାଙ୍କ ସିଏ ଆସିବେ ଯୋଉଦିନ ମୁଁ ପଳେଇ ଆସିବି ଘରକୁ।
ହଁ ହଁ।
ବଡ ଭଉଣୀ ଏତେ ଚିଡିବେ କହିବେ କାହିଁକି ତୁ ବସିଛୁ ମୋ ସାଙ୍ଗେ ମୋ ସାଙ୍ଗ ସବୁ ବସିଛନ୍ତି। ମତେ ଖରାପ ଲାଗୁଛି ବୋଉକୁ ଆସି କହିଦେବ, ବୋଉ କହିବ ସେ ଡରୁଛି ତୁ ବସେଇବୁ।
ଆଉ ନା ଆପଣଙ୍କୁ ଓଡ଼ିଶା ବାହାରୁ ଯିବା ପାଇଁ କୋଉଠି ଇଚ୍ଛା ଅଛି?
ହୁଁ। ସେମିତି କିଛି ନାହିଁ ମତେ ମାନେ ଖାଲି ସ୍କୁଟି ଦେଇଦିଅ ମୋ ସାଙ୍ଗ ଦି ତିନିଟା ଦେଇଦିଅ। ମୁଁ କୋଉଠି ବି ବୁଲିକି ପଳେଇ ଆସିଲି।
ହୁଁ। ହୁଁ।
ଆଉ ଆପଣଙ୍କୁ କଣ ବୁଲିବାକୁ ଜାଗା କୋଉ ଜାଗା ଭଲ ଲାଗେ?
ଅଧିକା ପାହାଡ଼ ଏଇ ବର୍ଷା ଦିନେ ପାହାଡ଼ ହଉ ଝରଣା ଫରଣା ଏଇଗୁଡ଼ା ଏଇଟା ଆଉ।
ଏବେ ତ ସବୁ ପାହାଡକୁ ଯିବାକୁ ଡରିବେ।
ହୁଁ ହୁଁ ତେତେ ଡରିବେ ହୁଁ ଡରିବେନି।
ହଁ ସେ କଥା ବି ଅଛି। ବର୍ଷା ହେଇଯାଇଛି ଦେହ ଖରାପ ହେଇଯାଇଛି। କାଶ ଖାଲି ହଉଛି।
ଭଲ କି ପାଣି ପିଆ ପିଇ କରନ୍ତୁ।
ଯାଇଥିଲି ମେଡିସିନ ଆଣିବାକୁ ସିଏ କହିଲେ ଚାରିଟା ବେଳେ ମେଡିସିନ ଦେବେ। ଆମ ଘର ଦୂରରେ ଅ ଅଛି ଟିକେ। ଆମକୁ ପଳେଇ ମୁଁ ପଳେଇ ଆସିଲି ଆଉ ମେଡିସିନ ବି ନେଇକି ଆସିପାରିଲିନି। ଏବେ ଯିବି ସଉଦା ଆଣିବାକୁ ହାଟ ଅଛି ନେଇକି ଆସିବି।
ହୁଁ ହୁଁ। ତାହେଲେ ପୁରା ଡଗି।
ନା ନା ନା ଇଏ ରାଇସ
ହୁଁ ହୁଁ।
ଆଉ ସବୁ ଭଲ?
ଆଉ ଖରାବେଳେ କଣ ଖାଇଥିଲେ?
ସକାଳେ?
ହୁଁ।
ସକାଳେ ତ ରୁଟି ଖାଇଥିଲୁ ରୁଟି ଆମ୍ବ।
ହୁଁ ହୁଁ।
ଏବେ ତ ଉଁ ବର୍ଷା ହେଇଛି କେହି ଭାତ ଭାତ ଖାଇବେନି ମନା କଲେ ଘରେ। ମୁଁ ଖିଚିଡ଼ି ବନେଇଲି ଆଉ ଭଜା ବନେଇ
ହୁଁ ହୁଁ। ହଉ ଆଉ।
ଠିକ ଅଛି ରଖୁଛି ପରେ କରିବି।
ହ